ମୁଁ ଏଇଠି ଘରେ ବସିଥିଲି ଆଉ।
ଓହୋ ଗାଧୋଇ ସାରିଲୁଣି?
ଗାଧେଇ ନା ଗାଧେଇନି।
ଓହୋ ତୋର କଣ ଏତେ ଲେଟେ ଗାଧେଇନୁ?
ଆଜି ସକାଳୁ ଲେଟରେ ଉଠିଲି ମୋ ଭାଇ ଆସିଚି ସିଏ କଣ ଆମେ ଆଇଁଷ ନେଇକିସ ମାଛହେରା ତାକୁ ବଛା ବଛି କରୁଥିଲି ମୁଁ କହିଲି ଆଇଁଷ ଗୁଡ଼ା ପୁଣି ଗାଧ ସେମିତି ବାଛିଲେ ଭଲ ଲାଗିବନି ସେଥିପାଇଁ ସବୁ ସଇଲେ ଗାଧ ଏଇ ବସିଥିଲି।
ଓହୋ ମୁଁ କହିଲି ଚୁନା ମାଛ ନା କଣ?
ହଁ ବା ଚୂନା ମାଛ ଆଣି କହିଥିଲି ତ ସେଥିପାଇଁ ଟାଇମ ଲାଗିବ ବାଛି ବାକୁ ଆଉ।
ଆଉ ହଁ ମୁଁ ଏଇ ବସିଛି ଆଉ ଗାଧେଇ ଖାଇକି।
କଣ ଖାଇଛ?
ମୁଁ ଏ ପଖାଳ କଦଳୀ ଆଳୁ ଭଜା ଆଉ ବାଇଗଣ ମିକ୍ସଚର ଆଉ
ମୁଁ ଭି କାଲି କଦଳୀ ଆଳୁ ଭାଜିକି ଖାଇଥିଲି।
ଓହୋ।
କାଲି ଖାଇଥିଲୁ ନା ଆଜି?
କାଲି ଖାଇଥିଲି।
ଓହୋ।
ଆଜି ଖାଇନି ଆଜି ତ ଗାଧେଇନି ଆଉ
କଦଳୀ ଆଳୁ ଭଜାଟା ବି ଭଲ ଲାଗେ।
ହଁ କଦଳୀ ଆଳୁ ଭଜା ଟା ବଢିଆ ଲାଗେ ଯଉ ବେସର ଦେଇକି କରିଛ ନା ଖାଲି ହଁ ବେସରଟା ଭଲ ଲାଗେ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ବୋଉ ଏ ଭାତ ହେକା ବସଉଛନ୍ତି ସେପଟେ ଚୁଲି ଲଗଉଛନ୍ତି। ମୁଁ ଏଠି ବସିଥିଲି।
ଓହୋ।
ଓ ହୋ।
ଆଉ ସମସ୍ତେ ଭଲ ଘରେ?
ହଁ ଭଲ।
ହୁଁ ହୁଁ। ତମେ ତ ଏବେ ତମ ଘରେ ଅଛ ରୋଷେଇ ବାସ ବେଶୀ କରୁନଥିବ ଆଉ।
ହଁ ଏଇ ମୋ ସାନ ଭଉଣୀ ଟା ଟିକେ ଯୋଉ ସ୍କୁଲ ପଢଉଛି ଏଠି ଶିଶୁ ମନ୍ଦିରରେ
ହୁଁ ହୁଁ
ଆଉ ସିଏ ପଳେଇ ଯାଉଛି ତ ସେ ଯେ ରଜ ଛୁଟିଥିଲା ସିଏ ଯାଉନଥିଲେ। ସେ କାମ କରିଦିଏ ଆଉ ସିଏ ଏବେ ସ୍କୁଲ ପଳେଇ ଯାଉଛି ପଢେଇବାକୁ। ସକାଳେ ଟିୟୁସନ କରିବ ଦଶଟା ନଅଟା ସରୁଛି ଟିୟୁସନ ଗାଧେଇକି ଖାଇକି ଠାକୁର ପୂଜା କରିକି ପଳେଇଯାଉଛି ସ୍କୁଲ।
ଓହୋ ଶିଶୁ ମନ୍ଦିରରେ ପଢ଼ଉଛନ୍ତି ତାଙ୍କୁ କେତେ ଟଙ୍କା ଦେଉଛନ୍ତି।
ଏଇ ତିନି ହଜାର ପାଖ ସ୍କୁଲ ରେ ଅଳ୍ପ ପିଲା। ଆଉ ସେ ପଳେଇଯାଉଛି ବୋଉଙ୍କ ସାଙ୍ଗେ ଟିକେ ସାହାଯ୍ୟ ଆଉ ମୁଁ ଭାତ ବସେଇଲେ ପରିବା ଫରିବା ଏ ସେ କାଟୁ କାଟୁ ହେଇଯାଉଛି ରୋଷେଇ ଆଉ।
ହଁ।
ବସିକି ବି ଖାଲି ବସିକି କଣ କରିବ ଖାଲି ବସ କାନ୍ଥ ଆଉ ମଣିଷ।
ହୁଁ ହଁ କେତେ ବି ବସିକି ଖାଇବ।
ହଁ। ଭଲ ଲାଗେ ମୋତେ ବସିବାକୁ ଜମା ଭଲ ଲାଗେନି କାମ କଲେ ଭଲ।
ହଁ।
କଣ ଗୋଟେ ଅକେଜନ ଫକେଜନ ହୁଅନ୍ତା ଯଦି ହଁ ହ କଣ ଗୋଟେ କରନ୍ତ ଏଇ କଣ ହୁଅନ୍ତା ଏଇ ରଜ ଗଲା। ଆପରେ ଆଉ କଣ ଆସିବ କେ ହଁ ଦୀପାଳ ଝଅ କାମ।
ଧୁଆ ଧୋଇ ସବୁ ଯେତକ ସବୁ କରି କରେଇକି ନା। ତମ ଆଡେ ଦୀପାବଳି କେମିତି କଣ କରନ୍ତି କି?
ଆମ ଆଡେ ଦୀପାବଳି କଣ ଯୋଉ ଦୀପାବଳି ପୂର୍ବ ଦିନ ଯୋଉ କି ଅମା ଆସ୍ୟା ଗୋଟେ କହନ୍ତିନି ଯୋଉ ପିଣ୍ଡ ପଡେ ଗୋଟେ ଶାଦ୍ଧ ସେ ଏଇଟା ଗୋଟେ ପଢିବ ପ୍ରଥମେ ଘର ଦଵାର ଲିପା ପୋଛା ହେଇକି। ସେ ପୁରା ଥିବ ଦୀପାବଳି ପୂର୍ବରୁ ତାପରେ ସେ ଶ୍ରାଦ୍ଧ ପଡିବ ଯୋଉ ପିତୃପୁରୁଷ ଗୋଟେ ଶ୍ରାଦ୍ଧ ଦିଅନ୍ତି ମଉଳା ଶ୍ରାଦ୍ଧ କଣ ମଙ୍ଗଳ ସାଧ କହୁଛନ୍ତି ତାକୁ। ସେଇଟା ଦିଆ ହବ ତା ପରଦିନ ତ ଦୀପାବଳିରେ ଉଁ ସବୁ ମାଣ ଫାଣ ତ ଆମର ଆସୁଛି ଏଇ ଆମେ ସବୁ ସରସ୍ ସତେ ତୁ ଆଗେ ମାନେ ଆଗ କଥା କହୁଛି ମାନେ ପାଞ୍ଚ ଛଅ ବର୍ଷ ତଳ କଥା ସେତେବେଳେ ଯୋଉ ଦୀପ ଆଉ କ୍ୟାଣ୍ଡେଲ ଲଗୁଥିବା ସବୁ ସବୁଆଡେ ଛାତ ଉପର ସାଇ ସବୁ। ବାରଣ୍ଡ ଫଣ୍ଡେ ଦୋସ ସଜ। ହଉ ଏବେ ତ ହେଇଗଲା ଯୋଉ ଲିଚୁ ଲାଇଟ୍ ଫାଇଟ ସବୁ ବ୍ୟବସ୍ଥା ହେଇଗଲାଣି। ହଉ ତମ ସେପଟେ।
ଆମର ଏଗୁଡା କଣ ମାନେ ଯୋଉ ହଉଛି ଗୋଟେ ମାସ ସେ ପୂର୍ବରୁ କଣ କହିଲା ମାନେ ଘରେ ଯେତେକ ମାନେ ବେଡସିଟ କମଳ ମାନେ ଯାହା ସବୁ ନୂଆ ଲୁାପଟା କିଉ ପୁନନା ଲୁଗା ବଟା କି ମାନ ଯାହା ଯେତେ ତାକ ମାନେ ସବୁ ତ ଖାଲି ଏ ଟୁ ଜେଡ ଘର ଫର ଝାଡୁ ହେଇକି ଘର କଲର ହେଇକି ଏଇ ମାନେ ସବୁ ମାନେ ପୁରା ନୂଆ ମାନେ ମାନେ ସବୁ ଧୁଆ ଧୁ ହେଇକି ସବୁ ପରି ପଛନ ତାପରେ ଏଇଠୁ ଯୋଉ ମାସେ ନୁହଁ ତ ମାନେ ଏଇଟ ସ ମାସେ ପୂର୍ବରୁ କି ଦି ସ ସପ୍ତାହ ପୂର୍ବରୁ ଯିଏ ଯେତେ ମାନେ ଯିଏ ଜଲଦି କରିଦବ ସିଏ ପୁଣି ଦି ସପ୍ହ ପୂର୍ବର କରିବା ଆଉ। ଯିଏ ତାର ଯିଏ ତାର ମଠୁଆ ଲୋକ ସେିଏ ତାର ଡେଟ୍ରେ ମାନେ ଅଧିକ ଦିନରୁ ଆରମ୍ଭ କରିବେ ଆଉ ମାସଟେ ପୂର୍ବରୁ କି ପନ୍ଦର ଦିନ ପୂର୍ବରୁ। ଏମତି ଆରମ୍ଭ କରିବା ଆଉ ସେଠୁ ତାପରେ ଯୋଉଛି ଚାରି ଦିନି ଆମର ଥିବ ମାନେ ଚାରି ଦିନ କି। ଛଅ ଦିନ ଏମିତି ମାନେ କଣ ପାଞ୍ଚି ଦେଖିକିନି ମାନେ କ ଗୋଟେ ଏମିତି ତାଦ ପଡିବ ମାନେ ପିଣ୍ଡ ଦିଆହବ ସେ ଯୋଉ ଆମ ଜେଜେପାଙ୍କର ତାଙ୍କ ଯୋଉ। ପୂର୍ବ ପୁରୁଷ ତାଙ୍କ ଯୋଉ ବାପା ତାଙ୍କ ମାଆଙ୍କୁ ମାନେ ଯେମିତି ଡକାହବ ଯୋଉ ଘରକୁ ଡକା ହବ ସେଇ ବ୍ରାହ୍ମଣ ଆସିବେ ପୁ ଯାହା ହବ ଅ ତାପରେ କଣ ସିଏ ଆଉ ଯୋଉ ବଡ ବଡୁଆ ଆସିକି ମାନେ। ସିଏ ମାନେ ଘରେ ରହିବେ ଈଶାନରେ ରହିବେ ସେ ମାନେ ସେ ଯୋଉ ଚାରିଦିନି ୟାଙ୍କ ପୁଣି ଆମର ଯୋଉ। ଅଲଗା ମାନେ ମୁଁ ଆମର ସମସ୍ତେ ଅଲଗା ହେଇଯାଇଛନ୍ତି ମୋ ବାପା ଦା ମୋ ବଡବାପା ହେରିକା ସମସ୍ତେ ଅଲଗା ହେଇଯାଇଛନ୍ତି ସେ ଚାରିିଦିନିଆଙ୍କପରେ ମାନେ ଏକାଠି ଖାଇବେ ଆଉ ମାନେ ଗୋଟେ ଜାଗାରେ ରୋଷେଇ ହବ। ଆଉ ମାନେ ଚାରିଦିନ ଆଉ ଯୋଉ ହଉଛି କଣ ମାନେ ଖାଇସାରିବ ମାନେ ଡ୍ରେସ ପାଲଟିକି ଖାଇବ ନହେଲେ ମାନେ ଖାଇସାରିଲା ପରେ ଡ୍ରେସ୍ ବଦଳିବ ଏମିତି ମାନେ ଯାହାହେଲେ ମାନେ ଗୋଟେ ବଦଳିବ ଡ୍ରେସ୍ ଗୋଟେ ଆଉ ଆଉ କୁଆଡେ ବାହାରକୁ ଗଲେ ବି ଆସିକିନି ଭିତର ଘରେ ବସିବନି କି ଖାଇଲା ଡ୍ରେସରେ ଭିତରେ ଘରେ ବସିବନି। ଏମିତି ସବୁ ନୀତି ନିୟମ ଚାଲିବ ଏମିତି ସେ ସେ ଯେତିକି ଦିନ ମାନେ ଆମ ଘରେ ରହିବେ ତାପରେ ଏଠୁ ପୁଣି ଯୋଉ ଦୀପାବଳି ଦିନ ସେମିତି ମାନେ ଯାହାବି ଆମର ପ୍ରଥମେ ମାନେ ଖାଇବା ହବ ସିଏ ପ୍ରଥମେ ମାନେ ଇଶାଣର ପ୍ରଥମେ ଦିଆହେବ ତାପରେ ଯାଇକି ଆମେ ସମସ୍ତେ ମାନେ ଘର ଲୋକ ସମସ୍ତେ ଖାଇବୁ ଛୋଟଛୁଆ ବଡଲୋକ। ବଡଲୋକ ତ ବୋଉହେରିକା ସେମାନେ ପଛରେ ଖାଇବେ ଆମେ ସମସ୍ତେ ମାନେ ଯୋଉଛି ତାଙ୍କୁ ଭୋଗଦିଆ ହେଇ ସରିଲା ପରେ ଆମେ ଯାଇକି ଖାଇବୁ ଆଉ ତାପରେ ହେଇଠୁ ଦୀପାବଳି ଦିନ ବି ସେମିତି ମାନେ ଘରଦ୍ଵାର ସବୁତକ ଲିପା ପୋଛା ହେଇକି ହଁ କଣ ଲିପାପୋଛା ହେଇକି ହେଇଠୁ ସେ ମାନେ ଝୋଟି ମୁରୁଜ ତ ପଡେନି ସେ ଯୋଉ ଇଶାଣ ପାଖରେ ଝୋ ଝୋଟି ପଡିବ ଝୋଟି ପଡିକିନି ହେଠୁ ସେଇଠି ଗୋଟେ ଦୀପଟେ ମାନେ ଲଗେଇକିନି, ଗୋଟେ କାଉଁରିଆ କାଠିରେ ମାନେ ତାଙ୍କୁ ଗୋ ତା ମାନେ ମାନେ ବାଟେଇ ଦେବେ ଆଉ, ଆଉ ଯୋଉ ହଉଛି ମାନେ ବାଟେଇଲା ବେଳେ ସବୁ କ୍ୟାଣ୍ଡେଲ ଲାଗିବ, ଦୀପ ଲାଗିବ ମାନେ ଏବେ ତ ମାନେ ଲାଇଟ୍ ଲାଗିଲାଣି ସବୁ ଲିଚୁ ଲାଇଟ୍। କି ଅନ୍ୟାନ୍ୟ କଣ ସବୁ ଲାଇଟ ଲାଗିଲାଣି, ରଙ୍ଗୀନ ଲାଇଟ୍ ହେଲେ ଯୋଉ ହଉଛି ଆଗରୁ ଲାଗୁଥିଲା, ମାନେ ଏ କ୍ୟାଣ୍ଡେଲ ମହମବତୀ ଲାଗେ ନହେଲେ ଯୋଉ ହଉଛି ଦୀ ଦୀପ ଲାଗେ ଏମିତି ଆଉ। ଏବେ ବି ସୁନ୍ଦର ଦୀପ ଲାଗୁଛି ଆଉ ସେଇ କାଉଁରିଆ କାଠିରେ ନେଇକି ବାହାରେ ଗୋଟେ ଜାଗାରେ ଲିପା ହେଇଥିବ, ସେଇଠି ମାନେ ରାସ୍ତା ଉପରେ ମାନେ ସମ ଆମ ଗାଁ ମାନେ ସମ ସ୍ତଙ୍କ ଘର ଆଗରେ କିନ୍ତୁ ଏଇଟା ହବ, ମାନେ ଏମତି ଦୁଆରେ ହବ ନାଇଁ କି ଘର ଭିତରେ ହବ ନାହିଁ, ସେଟା ଯାଇକି ବାହାରେ ରାସ୍ତା ଉପରେ ଗୋଟେ ଜାଗାରେ ଲିପା ହେଇଥିବ ସେଇଠି ନେଇକି କାଉଁରିଆ କାଠିଗୁଡ଼ାକୁ ମାନେ ସମସ୍ତେ ଗୋଟେ ବଡ଼ ବଡୁଆ ଗୋଟେ ଗୀତଟେ ଗାଇକିନି, ତାଙ୍କୁ ନେଇକିନି ସେଇଠି ଛାଡ଼ି ଦେଇକି ଆସିବେ, ତାପରେ ସେଇଠୁ ବାଣ ଯାହା ଫୁଟେଇବେ ଆଉ। ତ ବଡ ବଡ ପିଲା ଭାଇ ହେରିକା ତ ସବୁ ବମ୍ ସବୁ ଫୁଟାନ୍ତି, ଆଉ ଆମେ ସବୁ ଏମିତି ଝୁରଝିରଆ କୁମ୍ପି ଆଉ ଚକ୍ରୀ ଏମିତି କଣରେ ଫୁଟାଉ ଆଉ, ରସୁଣ ରସୁଣ ବାଣ ତ ବଢିଆ ବାଣ। ଆଉ ତମର ସେପଟେ କଣ କଣ ବାଣ ସବୁ ଫୁଟାଅ?
ଆମର ତାଳ ଫୋଟକା ଫୁଟାଉ।
ତାଳ ଫୋଟକା ଫୁଟାଅ।
ହଁ ମତେ ବଢିଆ ଲାଗେ ଫୁଟେଇବାକୁ, ହାତ ଗୋଟ ଲାଗି ଛାଡିଦିଏ, ବଢିଆ ଭ କାନ୍ଦି ଆମର ଆସିଥିଲା ଏମତି ଫୁଟେଇଲି ତା ଗୋଟେ ଗୋଟେ ଛାଡିଥିଲେ, ଅଧା ଖଣ୍ଡେ ମୁଁ ଫୁଟେଇ ଦେଲି ଖାଲି। ମତେ ବଢିଆ ଲାଗେ ଫୁଟେଇବାକୁ ତାଳଫୋଟକା। ଆଉ ପିପେଇ ଡକା ହୁଏ ଯୋଉ କହିଲା ଯୋଉ କାଉଁରିଆରେ। ସେଇଟା ଆମ ଏଠି ସମସ୍ତେ ତମେ ଏଠ ଗୋଟେ ଜାଗାକୁ ଯାଇ ଡାକନ୍ତି, ଆମର ସବୁ ନିଜ ନିଜ ଘରେ।
ନାଇଁ ନାଇଁ। ଗାଁର କଣ ସମସ୍ତ ମାନେ ଗୋଟେ ଜାଗା ଯାଇକି ଡାକନ୍ତି କି, ମାନେ ନିଜ ନିଜ ଘରେ ଏମିତି ମାନେ ରାସ୍ ସ୍ତା ଉପରେ ମାନେ ସମସ୍ତେ ମାନେ ନିଜ ନିଜ ଘରର ଆଗରେ କରିବେ ଆଉ। ମାନେ ଆଉ ମାନେ ଘର ଭିତର ଆଡ଼େ କରିବେନି ଆଉ।
ହଁ ସେୟା, ଆମ ଆଡେ ବି ସେୟା ଅଛି ସେଇ ଯୋଉ ଇଶାଣ କହୁଛ ଆମର ଇଶାଣ ନାହିଁ ଇଆଡେ।
ଆଉ।
ନା ଇସାଣ ସେ ନୟାଗଡ ବରହମପୁର ଆଡେ ଇଶାଣ
ଓ ନାଇଁ ଇଶା ଆଉ ତମର ତାହେଲେ କୋଉଠି ହବ ଠାକୁର ଘରେ ନା ରୋଷେଇ ଘରେ?
ଆମର ରୋଷେଇ ଘରେ ଦିଆଯାଏ , ରୋଷେଇ ଘରେ ଗୋଟେ ଖାଇବା ବଢ଼ାଯାଏ। ଆଉ ବାକି ବାହାରେ। ଘରେ ରହିକି ବାହାରେ, ଆଉ ଇଷାଣ ଆମର କିଛି ନାହିଁ। କହନ୍ତି ଇଶାଣ ବୋଲି, ଆମର ନାହିଁ ଆଉ।
ହଁ ଆଉ ଯୋଉ ଆମର ବି ପିଠା ହୁଏ, କଣ କହିଲ? ଆରିସା, କାକେରା ଆଉ ଯୋଉ ହଉଛି କଣ ଚାଉଳ ଆରିସା, ଏମିତି ଆଉ ଖିରି ଆଉ ଏମିତି ବରା, ତରକାରୀ, ପକୁଡି ଯାହା ଆଉ ହଁ।
ହଁ ସେଗୁଡା
ହଁ ଆଉ ତମର କଣ ପିଠା ହୁଏ?
ଆମ ସେଇତ କହିଲୁ ଆରିସା ଚକୁଳି ଖିରି ଆଉ ଏଇ ସବୁ ତ ଫଳ ଫଳ ଏଇ ସବୁ ଭୋଗହୁଅ କିନ୍ତୁ ସବୁଆଡେ ଟିକେ ଟିକେ ଅଲଗା ଆଉ ତମର ଈଶାଣ ଟା ଅଛି ଆମର ଈଶାଣ ନାଇଁ ଆଉ ପାଖାପାଖି ତ ଏସବୁ ଜିନିଷ ସମାନ ରହୁଛି ଆଉ
ହୁଁ ଏଇ ମାନେ ପାଖ ଡିଷ୍ଟ୍ରିକ ତ ତମ ଘର ଆଉ ଟିକେ ଦୂରିଆ ମାନେ ସେଇ ଯୋଉ ହଉଛି ନୟାଗଡ଼ ଯୋଉ କୁହ ସେ ବ୍ରହ୍ମପୁର ସେଇ ଅଲଗା ସିଆଡେ ହଉଥିବ ଆଉ
ହଁ ସବୁଆଡେ ଟିକେ ରିଚୁଆଲସ ଗୁଡା ଅଲଗା ଅଲଗା ନାଇଁ କି
ହୁଁ
ଏବେ ଆମ ଦୀପାବଳି ଆମ ଏପଟୁ ଆସିଲାଣି
ହଁ ଦେଖିବା ଯିବା ଆଉ
ଏପଟେ କେମିତି ହଉଛି ଦେଖିବା
ହଁ ମୁଁ ତମ ଘରକୁ ବର୍ଷେ ଯିବି ତମେ ଆମ ଘରକୁ ବର୍ଷେ ଆସିବ
ହଁ ସେମିତି କଲେ ଦେଖିବା କେମିତି କଣ ଡିଫରେନ୍ସ ଆଉ
ହଁ ତମ ଡି ଡ଼ିଷ୍ଟିକ୍ଟରେ କଣ ହଉଛି ଆମ ଡିଷ୍ଟିକ୍ଟରେ କଣହଉଛି ଆଉ ଜଣାପଡ଼ିବ ଆଉ
ହଁ ତାହାଲେ ଆଉ କଣ କରିବା ଆଉ କଣ କ କଲେଜ ଯାଇନ
ନାଇଁ କଲେଜ ଯାଇନୁ ମାନେ ଯୋଉ ହଉଛି କଣ କହିଲ ଆମର ଛୁ ଖୋଲା ହେଲାଣି କାଲିଠୁ ହେଲେ ଆମର ଯୋଉ ହଉଛି କଲେଜଟା ଟିକେ ଅରିଷ୍କାର ହେଇକି ପଡିଥିବ ସେଥିପାଇଁ ସେଥିପାଇଁ ଆମ ସାର୍ ମାନେ କଲ୍ କରିକି କହିଛନ୍ତି କି ମାନେ ଏବେ ଆସ ନାହିଁ ସୋମବାରଠୁ ଆସିବ ଆଉ ଆମେ ସବୁ ପରିଷ୍କାର କରିଦବୁ ତ ଆସିବ ଅସନା ଫସନା ହେଇକି ପଡିଛି ତାପରେ ବି କଲେଜ ରେ ଦେଖୁନ ମାନେ ଯିବ ତ ସାଙ୍ଗେ ସାଙ୍ଗେ ଏମିତି କିଛି ପାଠ ପଢା ପଢି ନାହିଁ ପଢେଇବେ ଆଉ ହଁ ହଁ ତାପରେ ହଁ
ହଉ ମୁଁ ଯାଉି ଗାଧେଇନି ଗାଧେଇବି ଫୋନ୍‌ କରିବି ପୁଣି ପରେ କେତେବେଳେ ଟିକେ ଆଉ ହଉ ରଖୁଛି
ହୁଁ ହୁଁ